ହ୍ୟାଲୋ। ହେଲା ହ୍ୟାଲୋ ଶୁଭୁଛି ହଁ ମାଉସୀ ନମସ୍କାର। ହଁ ଶୁଭୁଛିିଲ ହଁ ହଁ ଶୁଭୁଛି ଶୁ ହଁ ବୁଢି ହେଇ ଥା। ହୁଁ ମାହୁ ତୋ କାମ ସାରିଲୁଣି? ଆଁ ଆଉ କହିନି କାମ ସାରିଲୁଣି ତୋର? ଶୁଭୁଛି ତ? ହୁଁ ହ୍ୟାଲୋ ହଁ ମାଉସୀ। ତୋର କଣ ସବୁ ପ୍ରୋବ୍ଲେମ୍ ହେଇଗଲା ଆଜି ଝିଅ କହୁଥିଲା। ହଁ ବା ପୁଅକୁ ନେଇ ହୁଁ ତୋ ପୁଅକୁ ଏ ଫୋନ ରେ ଚାର୍ଜ ନଥିଲା ତ। ତ ପୁଅ ଟିକେ ବୁଝଉନୁ ଯୋଉ ଉଁ ପଳେଇବ ଅ ଭ୍ୟାନ୍ ରେ। ହେ ଯିଏ ଯାହା ହଉ ମୁଁ ତାକୁ ଏତେ ଆଉ ବାଧ୍ୟ କରୁନି ନାଇଁ ନାଇଁ ବୁଝା ତାକୁ ଟିକେ ସେ ସାଙ୍ଗ ହେଇକି ଯିବୁ ବୋଲି ସାଙ୍ଗ ପାଇଗଲେ ସେ ଉଁ ରାଜି ହେଇଯିବ ବା। ଆସ୍ତେ ଆସ୍ତେ ନାଇଁ ବା ସେ ସୁଣୁନି ମୁଁ କଣ କରିବି। ସବୁ ପିଲା କେମତି ଯାଉଛନ୍ତି ତାକୁ ପଚାରିବୁ ତ? ତୁ ବଡ଼ ପିଲା ହେଲୁଣି ସ୍କୁଲ ସମସ୍ତେ ଯାଉଛନ୍ତି ତୁ ଯିବୁ ନା ଆଉ ତାକୁ ବୁଝେଇବୁ ନାଉ। ନ ବୁଝେଇଲେ ତ ତା ମୁଁ ତାକୁ ଏତେ ବାଧ୍ୟ କରୁନି କହିଲି ହେଇଛି ତ ଗୋଟେ ୱିକ୍ ହେଇଛି। ହଁ ଆଉ ଆସିଲା ବେଳକୁ ଖୁସିରେ ଆସୁଛି ହଁ ମୋ କଥାଟା ମତେ ଶୁଭୁଛି ମାନେ ମା ମାନେ ରହିଲୁ ଦେଖିଆ।
କାଟି ପାରିବେନି।
କାଟି ପାରିବେନି ନା ନାହିଁ। ତା କଥା ତାକୁ ସୁବୁଛି ଲୋ ଝିଅ। କଣ ଏମିତି ସୁବୁ ରହିଲୁ ଦେଖି ମୁଁ ବ୍ଲୁଟୁଥ କାଟିି ଦିଏ ରହ ଦେଖିବା। ହୁଁ। ହୁଁ ହ୍ୟାଲୋ ହଁ ମୋ କଥା ମ ଟେ ବ୍ଲୁଟୁଥ ଟା ଟିକେ କାଡିଦେଇ କାଢି ଦେଲୁ ଦେଖ୍ୟା? ହାଲୋ। ହଁ ଚଳିବ ସୁଭିଲେ ବି ଚଳିବ ସେମିତି। ହ୍ୟାଲୋ। ହ୍ୟାଲୋ। ଶୁଭିବ ଚଳ ଛଳ ଶୁଭିଲେ ଚଳିବ। ହ୍ୟାଲୋ କଥା ହଅ। ହ୍ୟାଲୋ। ଆରେ ଶୁଭିଲେ ଚଳିବ ତୁ କଥା ହ। ହୁଁ। କୁଆଡ଼େ ଗଲୁକିରେ ଝିଅ? ହଁରେ। ହ୍ୟାଲୋ। ହ୍ୟାଲୋ ନାହିଁ ଥାଉ। ରାଗିଚ ତ ଅନ ରେ ଅଛି ଆଉ ହ୍ୟାଲୋ।